ହାଲୋ।
ଆପଣ କଣ କରୁଚନ୍ତି ବସିଛନ୍ତି ନା କଣ କରୁଥିଲେ?
ହଁ ମୁଁ ଏଇ ବସଥିଲି ଫୋନ କରି କରି ଦିନ ତଳେ ଯେ ମୁଁ ଆଉ ଟିକେ ବ୍ୟସ୍ତ ଟିକେ କରିପାଇଲିନି। କଣ କରୁଚ କଣ କରୁଚ?
ମୁଁ ପିଇ ବସିଥିଲି ଆଉ ଏଇ ସନ୍ଧ୍ୟାରେ ଖାଇ ଜୋଷ ଟିକେ ଜଳଖିଆ କରିକି ଏଇଠି ବସିଥିଲି ମୁଁ ସେଆ ଭାବିଲି ଆପଣଙ୍କ କଥା ଟିକେ ଭାବିଲି କହିଲି ଘରେ ଦେଖିବା କଣ କରୁଛନ୍ତି ବୋଲି।
ହଁ ସେଇଆ ମୁଁ କଣ କଲ କଥା ହେଇ କଣ ଖାଇବା ପିଇବା କଣ ଖାଇଚ ଆଜି?
ଏ ମୁଁ ବେଶୀ କିଛି ଖାଇନି ଗରମ କୁ ତ ଏବେ ଟିକେ ଆଜି ଖରା ଟା ହେଇଛି। ଆଜି ବର୍ଷା ଫର୍ଷା କିଛି ନହିଁ ଦି ଦିନ ହବ ଦେ ଗରମ ଟା ହଉଛି। ଆଉ କିଛି ବେଶୀ ଛୁଣାଛୁଣି କି ଏମିତି କିଛି ଖାଇବାକୁ ଇଛା ହଉନି। ସେଦିନ ଆଇସ୍କ୍ରିମ ଟେ ଖାଇଥିଲି ଆଉ ସେକ୍ ଟିକେ କରିକି ପିଇଥିଲି। ଡ୍ରାଏ ଫ୍ରୁଟସ୍‌ କ୍ଷୀର କଦଳୀ ଏଇଗୁଡା ଦେଇକି ଟିକେ ସେକ୍ କରିକି ପିଇଥିଲେ ଆଉ କିଛି ଖାଇନି। ଆପଣ କଣ ଖାଇଥିଲେ?
ମୁଁ ଚାହା ପିଇଥିଲି ସେଇଟାଉକରିଥିଲି ଆଉ ଖାଇଥିଲୁ ହେତେଏଳେ ଖାଇଚ ତମ ରାତିରେ କଣ ଡିନର କଣ ଅଛି?
ଆମର ରାତିରେ ମାମା ତ ରୁଟି କରୁଛନ୍ତି। ଆଉ ଭଜା ହେଇଚି। ଆଉ ସେ ରୁଟି ହେଇସା କରିଦଉଛନ୍ତି କାରଣ ବାବାଙ୍କର ରାତ୍ ତି ଡିଉଟି। ବାବା ନଅଟା ଅଳକୁ ଖାଇକି ସାଢେ ନଅଟା ବେଳକୁ ଯାଉଚନ୍ତି ଅଫିସ ତ ସେଦିନ ଆମର ଜଲଦି ରୋଷେଇ ହେଇଯାଉଚି। ଆଉ ମାମା ରୁଟି କରାଉଚନ୍ତି ଏଇନା ତାପରେ ଆମେ ଆମ ବାବା ଗଲା ପରେ ମାମାର ମୋର ଆମେ ଦଶଟା ବେଳକୁ ଖାଉଚୁ। ନାଇ ତ ଗୋ ଟିକେ ଆଉ ଟିକେ ଉପରେ ହେଇଯାଉଛି ଆଉ। ଆପଣଙ୍କର କେତେବେଳେ କେମିତି ଖିଆପିଆ କରନ୍ତି?
ଅମେବି ସେଇଠି ସେ ସାଢ଼େନଅଟା ଦଶଟା ଟିଭି ହେରିକା ଦେଖୁଚନ୍ତି। ଖାଇବା ହବ ଆଉ ଅଟା ଚକଡା ହେଇକି ଅଛି ସେଇଆ ହେଇ ହେଇ ଛେପ ଲଗା ହବ। ଆଉ ହବ ଆଉ। କରିଦିଅ ଟିକେ ଆଉ କଣ ଦେହ ପା ଭଲ ଅଛି?
ହଁ ମୋର ଦେହ ଭଲ ଅଛି ଆଉ
ମାମାଙ୍କର ଦେହ ଭଲ ଅଛି?
ଆଜ୍ଞା ଭଲ ଅଛି। ସମସ୍ତେ ଭଲ ଅଛନ୍ତି। ଆପଣ କେମିତି ଅଛନ୍ତି ଆପଣଙ୍କ ପରିବାର ସମସ୍ତେ କେମିତି କେମିତି ଅଛନ୍ତି?
ଭଲ ଅଛି ଏବେ ଆଉ। ରଜ କେମିତି କଟିଲା ତମର?
ଭଜା ଆଳୁ ଭଜା ସାଧା ସେମିତି ଇ ଆଳୁ ଭଜା ଆଉ ପୋ ପୋଟଳ ଫୋଟଳ କଣ ପକେଇକି ଟିକେ ସା ଅଧା ଭଜା ହେଇଛି ଆଉ ସେ ସେଗୁରା ଆଉ
ଆଉ ରଜ କେମିତି କଟିଲା?
ଆମର ରଜରେ ତ ନଥିଲୁ ଏଠି ରଜରେ ଯାଇଥିଲୁ ଗାଁକୁ। ଗାଁ ରେ ଆମର ରଜ ମହୋତ୍ସବ କରିଥିଲେ ସମସ୍ତେ ମିଶିକି ଆଉ ଆମର ଉନ୍ ଯୋଉ ବଡ ମାମା ତାଙ୍କ ଦିଦି ହେରିକା ବଡ ଦିଦି ହେ ରିକା ସବୁ ମିଶିଥିଲେ ସେମାନେ ହିଁ ସବୁ ବୁଝାବୁଝି କରୁଥିଲେ। ଆଉ ସବୁ କରିଥିଲେ ଦୋଳି ହେଇଥିଲା ବିଭିନ୍ନ ପ୍ରକାରର ଦୋଳି ଗୋଟେ ଚକି ଦୋଳି ପଡିଥିଲା। ଆଉ ଗୋଟେ ପଡିଥିଲା ଲିସାଣି ଦୋଳି ଯୋଉଟା ପଡିଥିଲା ଆଉ ସାଧା ଦୋଳିରୁ ଦିଟା ତିନିଟା ଖଣ୍ଡେ ପଡିଥିଲା। ଆଉ ଫାଷ୍ଟ ଦିନ ତ ଅ ଯାହା ଯେମିତି ସବୁ ବିଭିନ୍ନ ପ୍ରକାର କମ୍ପିଟିସନ ହେରିକା ଯାହା ଯେମିତି କରିଥାନ୍ତେ ବର୍ଷା ସେଦିନ ଗାଁ ରେ ଏତେ ଜୋରରେ ଦେ ଟାୱାର ନାହିଁ ମାନେ ଏ ଯୋଉ ଇଣ୍ଟରନେଟେ ନାହିଁ ଫୋନ ଟିକେ ଫୋନ କି କାହାକୁ କଲ ଟେ ଯାଉନଥିଲା, କି ମେସେଜ ବି କରିପାରିବନି ଏମିତି ଅବସ୍ଥା ହେଇଥିଲା ଫୁଣି ଲାଇନ ନାହିଁ ଲାଇନ ଯା ଥିଲା ଇନଭେଟର ରେ ବି ଯାହା ଯେମିତି ବି ଇନ୍ଭେ ଭେଟର ବେଶି ସମୟ ରହିଲାନି ପୁରା ଇନ୍ଭେଟର ବି କଟିଗଲା। ଆଉ ଦ୍ୱିତୀୟ ଦିନ ପି ସେମିତି ଦ୍ଵିତୀୟ ଦିନ ଯାହାକୁ ହଉ ବର୍ଷା ହେଇନି ସେଦିନ ସବୁ ପ୍ରକାର କମ୍ପିଟିସନ୍ ମ୍ୟୁଜିକ୍ ଚେୟାର ହେରିକା ଆଉ ଡାନ୍ସ ହେରିକା ସବୁ ହେଇଥିଲା ସେଇଦିନ ଭଲ ବି କରିଥିଲେ। ସେଦିନ ଖାଇବା ପିଇବା ବି ହେଇଥିଲା ଆଉ ଥାର୍ଡ ଦିନ ବି ଖାଇବା ପିଇବା ହେଇଥିଲା। କିନ୍ତୁ ସେଦିନ ବି ବର୍ଷା ଜୋରେ ହେଇଯାଇଛି ସନ୍ଧ୍ୟା ବେଳେ ଆଉ ସେଦିନ କିଛି ହେଇପାରିଲାନି। ଆଉ ପ୍ରାଇଜ୍ ଯୋଉରା ଚା ରଜ ତା ପରଦିନ ସେ ସେ ରଜ ପରଦିନ ଦେଇଛନ୍ତି ଆଉ। ଆଉ ଆପଣଙ୍କ ଆଡେ ରଜ କେମିତି କଣ କଟିଲା?
ହଁ ଆମ ଆଡେ ବି ରଜ ମହୋତ୍ସବ କଥା ବି କହିଲେ ଆମ ମହୋସ୍ରବ ମୁ ଯାଇଥିଲି ସେଠି ଚାରି ପାଞ୍ଚ ପ୍ରକାର ର ଦୋଳିପଡ଼ିଥିଲା ଆଉ ଆରିଶା ଆଉ କାକରା କାମ ଆଉ ହଉ ଆଛା ଆଉ ନବେ ସେ ଉପରେ ଜିନିଷ ଚାରିଟା ବେଳକୁ ବର୍ଷା ହେଲା ପଳେଇ ଆସିଲୁ ଆଉ। ଦିନ ଏ ସାଡେ ତିନିଟା ଜୋରେ ପ୍ରବଳ ବର୍ଷା ଆଇଲା ପଳେଇ ଆସିବ ନି।
ହଁ।
ଫୋନ କରିଥିଲି କଣ ନା ହୁଁ ଏ ଏ ଯୋଉ ହାଲୋ।
ହଁ ହଁ।
ହଁ ଫୋନ କରିଥିଲି ନା ମୋର ଗୋଟେ ଫୋନ୍ ଆଣିବାର ଅଛି ତ ସେଇ। ବିଷୟରେ ତମକୁ ଟିକେ ପଚାରିବା ଲାଗି ମନେ ପଇଲା ଫୋନ୍ କରିଚି ତମେ ଏଇନା କୋଉ ଫୋନ୍ ୟୁଜ୍ କରୁଛ ମୋ ଫୋନ ଗୋଟେ। ହ୍ୟାଙ୍ଗ ହେଲାଣି ତ ମୁଁ ଆଉଗୋଟେ ନୂଆ ଫୋନ୍ କିଣିବି ବୋଲି ଭାବିଛି।
ଏ ମୋର ତ ଏ ୱାନ୍ ପ୍ଲସ ର ସି ଇ ଥ୍ରୀ ଲାଇଟ୍। ଟା ଆଉ ସେଟା ଏବେ ଭଲ କାମ କରୁଛି ତ। ଆଉ ନୂଆ। ହଁ ଆଉ ତମେ ନୂଆ ଗୋଟେ ମଡେଲ ଆସଛି ମୋ ସାଙ୍ଗ ଗୋ ଟେ ଆଣିଛି ବଢିଆ ଫୋନ୍ ଟା। କ୍ୟାମେରା ଯେମତି ସବୁବୁ ଭଲ ଅଛି ସେ କୋଡିଏ ହଜାର ଭିତରେ ରହୁଛି। ଭଲ ଫୋନ୍ ଟା ସାମସଙ୍ଗ ର ସାମସଙ୍ଗ ର। ଏସ୍ ଫିପ୍ଟିନ ନା କଣ ନା ଏ ଫିପ୍ଟିନ ଏମତି।
ଏ କଣ ଭଳିଆ ସାମସଙ୍ଗ ଆସିଛି।
ଆଜ୍ଞା।
ମୁଁ ବି ସେ ସାମ୍ସଙ୍ଗ ଭାବିଚି ଆଣିବି ବୋଲି ହେଲା। କିନ୍ତୁ ସେଟା ଆଇନି। ତିରିଶ ହଜାର ପଇଁତିରିଶ ହଜାର ମୁଁ ସେଇ ପଚିଶ ହଜାରେ। ଭିତରେ ଗୋଟ ଆଣିବି ବୋଲି ଭାବିଚି ସେପାଇଁ ମୁଁ କଲି। ପଚାରେ ତମକୁ କି କଣ
ଆଜ୍ଞା ସ୍ ସେ ଫୋନ୍ ଟା ପି ବେଶୀ ନାହିଁ କୋଡ଼ିଏ ହଜାର ଆସୁଚି। ଯଦି ଆପଣ ମାର୍କେଟ ରୁ ଆଣିବେ କହିଲେ ସେମାନେ କାଟି ଦଉଚନ୍ତି ଆଉ ଟିକେ ଟିକେ। ତମ୍ ପାଖାପାଖି ସତର ଅଠର ହଜାର ନେବେ। କିନ୍ତୁ ବଢିଆ ଫୋନ୍ ଟା ଏବେ ଆଣିଚି ମୋ ସାଙ୍ଗ ଦି ଚାରି ଦିନ୍ ତଳେ। ବଢିଆ ପଡ଼ୁଚି କ୍ୟାମେରା ଯେମତି ଫୋନ ବି ସେମତି ପୁରା ବଢିଆ ଆସଚି। ସବୁ ଷ୍ଟୋରେଜ୍ ବି ମାନେ ଭଲ ଅଛି ସେଇଟା ଦେଖନ୍ତୁ। ସାମସଙ୍ଗ୍ ର ଏ ଫିପ୍ଟିନ୍ ଟା ବଢିଆ ଫୋନ୍ ଅଛି ଆଉ ନହଲେ ସାମସଙ୍ଗ୍ ର ଆଉ ଗୋଟେ ଅଛି। କେତେ ଏସ୍ ଫିପ୍ଟିନ୍ ନା ଏମତି ଗୋଟେ କଣ ପି। ସେଟା ବି ଗୋଟେ ଭଲ କାମ କରୁଚି ନହଲେ ୱାନ ପ୍ଲସ ର ଦେଖନ୍ତୁ ନହେଲେ ଭିବୋ ର ଗୋ ଟେ ଏବେ ଦେଖୁଥିଲି ତା ନାଁ ଟା ଟିକେ ମନେ ପଡୁନି କିନ୍ତୁ ସେଟା ବି ବଢିଆ ଟେ। କୋଡିଏ ହଜାର ଭିତରେ ଅଛି କ୍ୟାମେରା ପି ବଢିଆ ଅଛି ସବୁ ଭଲ ଅଛି।
ଭିବୋଫୋନ ମୁଁ ଧରିଚି ଏବେ ଭୀବୋ କଣ ୱାଇ ଥାଟିନାଇନି ଟା ମିଳିବ କି?
ଆଜ୍ଞା।
ହ ସେମିତି ଫାଇନାନ୍ସ୍ ରେ ଆଣିଲେ ବି ହବ। ଭାବୁଚି ଅନ୍ ଲାଇନ୍ ମଗେଇବି ଦେଖିଆ ଅନ୍ ଲାଇନ୍ ଯଦି। ନେଲେ ସୁବିଧା ହବ ନା।
ଆପଣ ମାର୍କେଟ ରୁ ଦେଖିକି ଆଣନ୍ତୁ ଭାରି। ମାର୍କେଟ ରେ ଟିକେ ଭଲ ଆପଣ ଟିକେ ଦେ ଦେଖିକି ଆଣିପାରିବେ ଆପଣଙ୍କ ପସନ୍ଦର କୋଉଟା କଣ କେମିତି। ଭଲ ଅଛି କି ନାହିଁ ସେଇଟା ଦେଖିକି ଆପଣ ଆଣିପାରିବେ। ଆ ଆପ୍। ଆପଣଙ୍କ ଆଡେ ଏବେ ଆପଣ କଣ ଦେଖିଚନ୍ତି କି ନୂଆ ମଡେଲ କିଛି।
ସେଇ ସେ ପଇଁତିରିଶ ହଜାର ପୁଣି ଷ୍ଟୋରେଜ୍ ଗୁଡା ମୁଁ ଦେଖିକି ଯୋ ରାମ୍ ରମ୍ ଟା ଯୋଟା ଅଧିକ ଆସେ। ସେଇଟା ଦେଖୁଥିଲି। ହେଇଯାଉଚି ପଇଁ ତିରିଶ ହଜାର ହେଇଯାଉଚି। ବଜେଟା ମୋର ନାହଁ। ମୁଁ ପଚିଶ ହଜାର ଭିତରେ ଆଣିବି। ତାପରେ ପୁଣି ଭାବିଲି ଅନଲାଇନ ମଗେଇବି ନା ଅଫଲାଇନ ମଗେଇବି। ଏଇ କନଫ୍ୟୁଜରେ ଅଛି। ତାପରେ ଯଦି ଅଧିକ ବାଲା ଆଣିବି ତା ପାଇଁ ଫାଇନାନ୍ସ କରିବି। ସାଠ ସନ୍ତା ଫ ବଲା ଗୋଟେ ସାଙ୍ଗଟେ ଅଛିଯେ ମୋବାଇଲ୍ ଦୋକାନ୍ ରେ। ତାକୁ ଭାବିଲି ପଚାରିବି, ତା ଫୋନ୍ ଲଗେଇଲି କାଇଁ ଲାଗିଲାନି। ସେଟା ଭଲ ପଡ଼ୁଚି ସେଇଟା ଆଇଁଲେ ହବନି।
ହଁ ୱାନ୍ ପ୍ଲସ୍ ଟା ଭଲ ପଡୁଚି ମୁଁ ଚଲଉଚି। ଭଲ ଅଛି ସବୁ ଷ୍ଟୋରେଜ୍ ବି ଭଲ ରହୁଚି। ଆଉ ଯଦି ତ। କ୍ୟାମେରା ବହୁତ ଭଲ। କ୍ୟାମେରା ମୁଁ ନିଜେ ଆଜ୍ଞା।
ଆଉ ବେଟ୍ରି ବ୍ୟାକପ୍ କେମିତି କଣ? ବେଟ୍ରି କେମିତି ଚାର୍ଜ କେମିତି କଣ ରଖୁଚି?
ବେଟେରୀ ବି ବହୁତୁ ଭଲ ଅଛି। ମୁଁ ଏଇ ଫୋନ ଟାକୁ ଆ-ଆ। ଚଲେଇଲିଣି ଆ ପାଖାପାଖି ତିନି ଚାରି ବର୍ଷ ହବ। ମୋର ଆଜାଏ ସବୁ ଠିକ୍ ଠାକ୍ ଭଲ ଅଛି ହ୍ୟାଙ୍ଗ୍ ହୋଉନି କିଛି ନାହିଁ। ମୋର୍ ବି ଷ୍ଟୋରେଜ୍ ବି ବହୁତ୍ ଅଛି ଅଧିକ। ମୋର ଏ। ଏଇଟ୍ସ ଏଇଟ୍ ଜିବି ନା ସିକ୍ସଟିନ୍ ଏଇଟ୍ ଜିବି ରାମ୍ ମ ବ ଏକଜାଟ୍ ମୋର ମନେ ପଡୁନି ମୋର କୋଡିଏ ହଜାର।
ଓ ହୋ। ହଉ ତାହେଲେ କହୁଛ ଯଦି ସେଇଟା ଦେଖ ଅନଲାଇନ୍ ରେ କେତେ ପଡୁଛି। ଆ ମୋ ସାଙ୍ଗ ତ ମୋବାଇଲ୍ ଦୋକାନ‌ଅଛି ମୁଁ ତାକୁ ପଚାରିବି। ହଉତ ହବ
ନହେଲେ ଆପଣ ଦେଖନ୍ତୁ ସେ ସାମସଙ୍ଗ୍ ଏ ଫିପ୍ଟିନ୍ ଟା ସେଟା ବି ଷ୍ଟୋରେଜ୍। କା ରହୁଛି ଏଇ ୱାନ୍ ପ୍ଲସ୍ ଭଳି ଏକା ଷ୍ଟୋରେଜ୍ ରହୁଛି। କ୍ୟାମେରା ବି ଏକା ରହୁଛି ଟିକେ ମତେ ଲାଗୁଛି ତା କ୍ୟାମେରା ଟା। ଟିକେ ୟା ତାଠୁ ଟିକେ ୟାଠୁ କ୍ଲିୟର ଆସୁଛି ସେଟା। ଆଉ ସେଇଟା ଟିକେ ଭଲ ଅଛି ଦେଖନ୍ତୁ ଆପଣଙ୍କୁ ଯୋଉଟା ପସନ୍ଦ ଆସିବ।
ହଉ ତାଲ ହଁ ହ ମୁଁ ପଚା ହ